ଶୁଭ ସନ୍ଧ୍ୟା। ହଁ ଶୁଭ ସନ୍ଧ୍ୟା କଁ କରୁଥିଲେ? ମୁଁ ଏବେ ଘର କାମ ସନ୍ଧ୍ୟା କାମ ଟିକେ ଟିକି ଚାଲିଛି ଆଉ। ଆପଣ କଣ କରିଥିଲେ ହାଲୋ?
ହଁ ହଁ ମୁଁ ବସିଛି ଆଉ ଏ ଥଣ୍ଡା ହେଇଯାଇଛି ଜୋରେ ତ।
ହୁଁ ବର୍ଷା ଦିନ ତ। ସିଜନ ଚେଞ୍ଜ ହେଲେ ଥଣ୍ଡା ହବ।
ଓଦା ବି ହେଇ ଯାଇ ଥିଲି ତ ସେଥି ପାଇଁ ଟିକେ ହ
ଟିକେ ପାଣି ନହେବା ପାଇଁ।
ହଁ ମାନେ କଣ କି ଖରା ଦିନେ ପାଣି ଥଣ୍ଡା ପାଣି ପିଆ ହେଇଥିଲା ଟିକେ। ସେ ଓଦା ହେଇଯାଉଛି।
ସିଜିନ୍ ଚେଞ୍ଜ ହେଲେ ବର୍ଷା ହବ। ସିଜନ୍ ଯେମିତି ଚେଞ୍ଜ ହଉଛି ଏଠି ବର୍ଷାଟା ଲଗାତାର ହଉଛି ନା। ଯଦି କେବେ କେବେ ବର୍ଷା ହେଇ କି ଜୋରେ ହୁଅନ୍ତା ତାହେଲେ ଚଳିଯାଆନ୍ତା। ଲଗାତାର ହେଲା ବଳେ ସିଜନ୍ ଚେଞ୍ଜ ହେଲା। ମାନେ ଆମ ଦେହ ପ୍ରତି ପୁଣି ସେଇ ସିଜନ୍ ଟାକୁ ଖାପ ଖୁଆଇକି ଚଲିଲା ଆସିକି ଥଣ୍ଡା ଜର ଶ୍ୱାସ ଏବେ ସବୁ ଆଖି ଧରା।
ହଁ ସେଇ ଜିନିଷ ଗୁଡାକ ଟିକେ, ଆଉ ବର୍ଷା ଆପଣଙ୍କ ଆଡେ ହଉଛି?
ଟିକେ କମିଛି।
ହଁ ଆମ ଆଡେ ଏ ଏବେ ଟିକେ କମିଛି କିନ୍ତୁ ଆଜି ତ କ୍ଲାସ୍ ଯାଇ ହେଲାନି ଅ,। ମୋ କ୍ଲାସ୍ ଥିଲା ଯାଇ ହେଲାନି ବହୁତ ବର୍ଷା, ଏତେ ବର୍ଷା ହେଲା ଯେ
ଆପଣ କଣ କରୁଛନ୍ତି? ହେଲାନି ଆଉ, ମୁଁ ପ୍ଲସ୍ ଥ୍ରୀ କରୁଛି। ହଁ ସେଇଥିପାଇଁ କ୍ଲାସ୍ ଯାଇପାରିନଥିବେ।
ହଁ ମୁ ଟିକେ ଅ, ଆ, ମୁଁ ପରଦିନ ଯାଇ ନଥିଲି, କାଲି ଟିକେ ପଳେଇଥିଲି ଆସିଲା ବେଳକୁ ଟିକେ ଓଦା ହେଇଯାଇଥିଲି। ହଁ ସେଥିପାଇଁ ଟିକେ ଯେ ମାନେ ଟିକେ ଛିଙ୍କ ଛିଙ୍କ ହଉଛି ଆଉ।
ବର୍ଷା ଦିନଟା ତ ଟିକେ ଗ୍ୟାପ୍ ରହି ରହି ତା ଆସିବ, ଏବେ ଚାରି ଦିନ କେବେ ଆହୁରି ଅଛି।
ହଁ ହଁ ପୁରା ଚାରି ପାଞ୍ଚ ଦିନ ହେଲାଣି ଟିକେ ବର୍ଷା ହଉଛି। ଆଉ ହଁ ଆମେ ବର୍ଷା ଖୋଜୁଥିଲୁ ଆଉ କିଛି ଦିନ ଆଗରୁ ଏତେ ଗରମ ହଉଥିଲା ଯେ ଟିକେ
ମୁଁ ଟିକେ ଖୋଜୁଥିଲି ବର୍ଷା ହଉ ବର୍ଷା ହଉ, ଆଉ ବର୍ଷା ହେଉଛି ବୋଲି ତ ଆଉ ବନ୍ଦ ହଉନି।
ଅ, ବିର କ୍ତ ଲାଗୂଛି, ଆଉ ମାନେ ଠାକୁର ବି ଯାହା ହଉ ଆପଣ ଏଇ ସ୍ନାନ
ସ୍ନାନ ପୂର୍ଣ୍ଣିମାରେ ଯାଇଥିଲ କି ପୁରୀ? ନା ମୁଁ ଯାଇପାରିନି। ତା ସେ ଡା
ନା ମୁଁ ବି ଯାଇନି ବି। ଓହୋ, ମାନେ ଆସ, ଠାକୁରଙ୍କ ଡୋରି ନ ଲାଗିଲେ ପୁଣି ଯାଇପାରିବେନି।
କାଳିଆ ଯେତେବେଳେ ନ ଡାକିବ କୁଆଡେ ଯିବ? ଯାଚି ହେଇ କି ଗଲେ ବି ସେ କହିବ ତୁ ଆସନି। ମୁଁ କେବେ ପାଇ ହବନି, ତା ଇଚ୍ଛା ନଥିଲେ କିଛି ବି ହବନି।
ନା କେବେ ନୁହେଁ। ତାପରେ
ଠାକୁର ଯୋଉ ଗାଧେଇ ସାଇଲେ ତାଙ୍କୁ ତ ଜର ହେଇଛି। ତା ସହିତ ଆମକୁ ବି ଗରମ ଲାଗିବା କଥା କହୁ କିନ୍ତୁ
ଯାହା ହଉ ଠାକୁର ଦୟା କରିଛନ୍ତି ବୋଲି ଯୋଉ ବର୍ଷାଟି ହଉଛି।
ହୁଁ, ହୁଁ।
ଗରମ କମି ଯାଇଛି। ଆଉ ନହେଲେ ଗୁଳୁଗୁଳି ତ ଏଇ ସମୟରେ ବହୁତ ହବା କଥା।
ଉଁ, ପ୍ରବଳ ଗରମ ହବା କଥା, ଚାଷୀମାନେ ଏଇ ଟାଇମ୍ ରେ ପାଣି ଖୋଜନ୍ତି ଯୋଉ ତଳି ମାରିବେ ସବୁ ଧାନ ଲଗେଇବେ ନ୍ୟୁଜ ର ଦେ
ଠାକୁର କଷ୍ଟ ପାଉଛନ୍ତି କିନ୍ତୁ ଆମକୁ ଭଲରେ ରଖିଛନ୍ତି। ମୋ ମତରେ ହେଲା ଏଇଆ ଯେ ଠାକୁର ନିଜେ କଷ୍ଟ ପାଉଛନ୍ତି। କିନ୍ତୁ ଆମକୁକଣ କଷ୍ଟ ନ ମିଳୁ ବୋଲି ସେ ବର୍ଷାଟି ଦେଇଛନ୍ତି। କିନ୍ତୁ ଏତିକି ଯେ ଯଦି ଅଧିକା ବର୍ଷା ହେଲା
ହ
ପୁଣି ବନ୍ୟା ହବାର ବି ସମ୍ଭାବନା ଅଛି।
ନାଇଁ ବନ୍ୟା ଏ ବର୍ଷ ହବନି। ବସ୍ ହୁଁ ହୁ। ହଁ ଶୁଭା ଯାଉନି?
ହଁ ମୋ କଥା ଶୁଣିପାରୁଛନ୍ତି?
ହଁ ହଁ ଶୁଣିପାରୁଛି।
ହ୍ୟାଲୋ।
ହ୍ୟାଲୋ।
ହଁ ହଁ ଶୁଣି ପାରୁଛି ନେଟୱାର୍ ଇସୁ ଟିକେ ରହୁଛି। ଅହୋ ନାଇଁ ନାଇଁ ନେଟୱାର୍କ ରହୁଛି ନା କହିଲା ବଲେ ଅପଡାଉନ ହଉଥିବ। ହଁ ପାଖରେ ରଖିକି ହିଁ କହୁଛି।
କିନ୍ତୁ ବହୁତ ଧୀରେ ଶଭାଯାଉଛି ଆପଣଙ୍କ ଭଲ୍ୟୁମ ଟା କମ ଅଛି କି?
ହଁ ଦେଖୁଛି ନା ନା ଭଲ୍ୟୁମ ଫୁଲ ଅଛି କିନ୍ତୁ ଯେହେତୁ ନେଟୱାର୍କ ଇସ୍ୟୁଟା ରହୁଛି ଜୋରେ କହିଲେ ବି ଧୀରେ ଧୀରେ ଶୁଭା ଯାଉଛି। ହଁ ସ୍ଲୋରେ କହୁଚି।
ହଁ ହଁ।
ବାବା ଚାହିଁବେ ସବୁବେଳେ ଯେ ପିଲାମାନଙ୍କର କେମିତି ମଙ୍ଗଳ ହବ ମୁଁ ଯେତେ ଦୁଃଖ ମୋ ପିଲା କେମତି ହସୁ। ଆନ୍ତୁ ମୋ ପିଲା କେମିତି ଭଲରେ ରୁହନ୍ତୁ ଆଉ ସିଏ ତ କେବେ ଆମର ଅମଙ୍ଗଳ ଚାହିଁବେନି ସେଥିପାଇଁ ସେ କହିଲେ ମୁଁ କଷ୍ଟରେ ଥାଏ କିନ୍ତୁ ମୋ ପିଲାମାନେ ହସନ୍ତୁ।
ଏମିତି ତ ସ୍ନାନ ପୂର୍ଣ୍ଣିମା ଯାଇକି ପାଞ୍ଚ ଦିନ ଖଣ୍ଡେ ପଳେଇଲାଣି ଆଉ ଦଶ ଦିନ ପରେ ଆମ ଠାକୁର ଆସିବେ ରଥକୁ ଆଉ କଣ ଆଉ ଠାକୁର କହୁଛନ୍ତି ପାଞ୍ଚ ଦିନ ତ ଗଲାଣି ଆଉ ଦଶ ଦିନ ଭକ୍ତଙ୍କ ଏମିତି ଥଣ୍ଡାରେ ଥଣ୍ଡାରେ ରଖିକି ମୁଁ ବାହାରକୁ ଯିବି ହାରି ଆଉ ଦର୍ଶନ ଦବା ପାଇଁ। ମୋ ଭାଗ୍ୟରେ କେବେ ଅଲଗା ସମୟରେ ହେଇଛି କିନ୍ତୁ ଏଇ ଯୋଉ
ମୁଁ ବି କେବେ ଯାଇ ପାରିବିନି। ଜଗା ଡାକିନି ଜଗା ଯେତେବେଳେ ଡାକିବ ସେତେବେଳେ ଯିବା ମୁଁ ତ ଏ ବର୍ଷ ଭାବୁଥିଲି ଠିକ ଟାଇମ କି ଯାଇ ପାରିଲିନି। ଆମେ ଯେତେ ଭାବିଲେ ହୁଁ ହୁଁ।
ସବୁ ବୁଲି କିନ୍ତୁ ଏଇ ଟାଇମ ରେ ଯାଇପାରେନି। ହ କ ନା ଭିଡ ଭିତରେ ତ ସୁଯୋଗ ବି ହୁଏନି ତାପରେ ଆଉ ଗୋଟେ କଥା ଯଗା ଙ୍କୁ ଡୋରି ନ ଲାଗେ
ହଁ ହଁ। ମାମ ଭିଡ଼ଟା ରୁହେନି କେବେ କହିଲେ ଯେବେ ବାହୁଡ଼ା ଗଲା ବାହୁଡ଼ା ପରେ ଉ ଯଉ ସୁନା ବେସ ପରଦିନ ଟା ଫ୍ରି ରହେ ନା ହୁଁ ହଁ ସେ ସେତେବେଳେ ବାରଟା ଗୋଟେବେଳେ ଗଲେ ଟିକିଏ ଫାଙ୍କା ରୁହେ କାହିଁକିନା ତାଙ୍କର ଜେତେବେଳେ ନୀତିଟା ନଥାଏ ସେତେବେଳେ ଗଲେ ଟିକିଏ ଫାଙ୍କା ଥାଏ ତାପରେ ଆମେ ବାହାରୁ ଦର୍ଶନ କଲେ କଣ ହେବ ନା ଆମେ ଜଗାକୁ ଯେତେ ସମୟ ପର୍ଯ୍ୟନ୍ତ ଚାହିଁକି ରହିବା କି ଦେଖିପାରିବା କି ଭଲ ସେ ଆମ କଥା ତ ସବୁ ସିଏ ଜାଣନ୍ତି କହିବାକୁ କିଛ ପଡିବନି ବା ତାଙ୍କୁ ପିଲା କହିବା ପୂର୍ବରୁ ହଁ। କିନ୍ତୁ ଆମେ ଭିତରକୁ ଗଲେ ନା କଣ ହଉଛି ନା ସିଷ୍ଟମ ଟିକେ ଅଲଗା ହେଇଯାଇଛି ନା ଭିତରୁ ଏପଟୁ ସବୁ ଲାଇନ୍ କରିକି ଛାଡ଼ୁଛନ୍ତି ଭିତରେ ଏକାଥରେକ ଖନ୍ଦି ଦେଉଛନ୍ତି।
ପୋଲିସ ରହୁଛନ୍ତି ସେମାନେ ବେଶୀ ସମୟ ଠିଆ କରିଦିଅନ୍ତିନି ସରିଲା ଦର୍ଶନ କଲ ଚାଲ ଚାଲ ସତ ବି କାହିଁକି ନା ଆମେ ଯଦି ଗୋଟେ ଜାଗାରେ ଠିଆ ହେଇଯିବ ଅନ୍ୟ ଭକ୍ତ ମାନେ କଣ ଦର୍ଶନ
ହଁ ହଁ ନାଇଁ ଏଇ ବଡ଼ ଦାଣ୍ଡରେ ଜଗା ସେଇଥିପାଇଁଁ ଆସେ ଯେ ମୋତେ ଯେତେ ଟାଇମ୍ ତମେ ଦେଖୁଛ ଦେଖ ଏଠୁ କେହି ତଡ଼ି ପାରିବେନି କିନ୍ତୁ ଘର ଭିତରେ ଯେତେବେଳେ ମନ୍ଦିର ଭିତ ଭିତରେ ଆମେ ଦର୍ଶନ ପାଇଁ ଯାଉଛେ ଆମେ ଏମିତି ବୁଲିକି ପଳେଇ ଆସୁଛେ। ହ୍ୟାଲୋ ଶୁଣିପାରୁଛନ୍ତି।
ନାଇଁ ନାଇଁ ଶୁଭୁଛି ଶୁଭୁଛି।
ସେଥିପାଇଁ ସିଏ ଆସେ ବାହାରକୁ ତ ତାର ଡୋରି ନ ଲାଗିଲେ ଆମେ ତାଙ୍କ ଭି
ପାଇଁ ଆସନ୍ତି ଆଉ
ନା ଯାଇ ହେଉନି।
ନିଜ ଭକ୍ତ ମାନଙ୍କୁ ଦେଖଲା ବେଳକୁ ଆସଛନ୍ତି ବାହାରକୁ ଆଉ
ବସିବି ବା ଜାଗାରୁ ଉଠେଇ ନେବା ଲୋକ ହଉଛି ସିଏ।
ହୁଁ। ସେଥିପଇଁ ବି ବହୁତ ନାଁ ଠାକୁର ଏଇ ସ୍ନାନପୂର୍ଣ୍ଣମି ରେ ଏତେ ପାଣି ଗାଧେଇକି ତାଙ୍କୁ ଜର ହେଇ କେତେ ପ୍ରକାର ଚେରମୂଳି ଔଷଧ ଯୋଉ ଫୁଲୁର ତେଲ ତାଙ୍କ ଦେହରେ ଲଗାଯାଏ ତାପରେ ସୁସ୍ଥ ହେଲା ପରେ ସଜା ହେଇକି ଭାରି
ଆମେ ଯେମିତି ମହାପ୍ରଭୁ କୁହନ୍ତି ଯେ ତମେ ଯେମିତି ମୁଁ ବି ସେମିତି। ତୋ ଭିତରେ ଆଉ ମୋ ଭିତରେ କିଛି ଅନ୍ତର ନାହିଁ କି ବା ଅନ୍ତ ର ନାହିଁ କେବଳ ତୁ ମତେ ଯଦି ତୋ ଭଳିଆ ଦେଖିବୁ ମୁଁ ତୋତେ ତୋ ଭଳିଆ ଦେଖିବି।
ହୁଁ ହଁ।
ଖାଲି ଆମର ହିଁ ସମୟ ହଉନି ଆମେ ମାନେ ମଣିଷ ସେମାନେ ଖାଲି କହୁଛେ ମୋର ତୋର ତୁ କଲୁନୁ ମୁଁ କଲିନି ଏସବୁ ହଉଛି ତୁ ଦିଅଁ ଗୋଟିଏ ବସିଛି ଯିଏ କିି ସମସ୍ତିଙ୍କି କହୁଛି ମୋର ସେଥିପାଇଁ ତା ର ପଲକ ହିଁ ନାହିଁ। ସେ ପଲକ ହିଁ ରଖେନି ଯେ କାଳେ ମୋ ପଲକ ପକଉ ପକଉ ମୋ ଭକ୍ତଙ୍କର କିଛି ହେଇଯିବ କି? ମୋ ଛୁଆର କିଛି ହେଇଯିବ କି?
ହଁ ନିଶ୍ଚୟ। ଆପଣ ସବୁ ମାନେ ଘର କୁ କିଏ କିଏ ଅଛନ୍ତି।
ଘରେ ମୋର ଛୁଆ ଦୁଇଟା ଆଉ ସ୍ୱାମୀ ଶାଶୁ ଯା ନଣନ୍ଦ ତିଅର ଦେଢ଼ଶୁର ସମସ୍ତେ ଅଛନ୍ତି। ଆମେ ଯେହେତୁ ଇ ଥିଲା ବାହାରେ ରହୁଛନ୍ତି ଆମେ ବାହାରେ ରହୁଛୁ ଆଉ ଛୁଆ ଦି ଜଣ ମୁଁ ମୋ ସ୍ୱାମୀ
ଖରା ବେଳେ ହାତ ଆଉ ଦେଶୀର ଯୋଉ ହରଡ଼ ଡାଲିଟା ଥାଏ ଖ ତା ମିଠା ପକେଇକି ବର୍ଷାଟା ହେଉଥିଲା ତ ପିଲାଙ୍କର ଦିଇଜଣ ଯାଙ୍କର ବି ଥଣ୍ଡା ଜର ହେଇଯାଇଛି
ଆମର କୋଳଥ ଡାଲି ଟାକୁ ସେମିତି କରନ୍ତି ନା ଖଟା ଖଟା ପକେଇକି ହଁ ମତେ ଭାରି ପସନ୍ଦ ସେ ଡାଲିଟା
ସୁଭା ଯାଉଛି ମ୍ୟାଡ଼ାମ୍
ହ୍ୟାଲୋ ହଁ ହଁ ହଁ ଶୁଭା ଆଉ କଣ କରୁଥିଲେ
ଏ ଦେଶୀ ହରଡ଼ ଡାଲି କରିଥିଲି ଖଟା ମିଠା ଭୁସୁଙ୍ଗ ପତ୍ର ରସୁଣ ପକେଇକି ପିଲାଙ୍କର ଜରଟା ହଉଛି ନା
ହଁ ହଁ ସେ ଋତୁ ଟା ଚେଞ୍ଜ ହଉଛି ତ ସେଥିପାଇଁ ଟିକେ ଦେହ ଖରାପ ହବ ଥଣ୍ଡା ଜର ଏସବୁ ହବ ଆଉ
ସେଥିପାଇଁ ମୁଁ ତାଙ୍କ ପାଇଁ କରିଥିଲି ଆଉ ଆଳୁ ତ ଜାଣିଥିବେ ପିଲାମାନଙ୍କର ଆଗ
ପ୍ରିୟ ଜିନିଷ ହଁ ହଁ
ସେମାନଙ୍କର କିଛି ନହେଲେ ଚଳିଯିବ ନିହାତି ସେ ଆଳୁଟା ହିଁ ଦରକାରେ ଆଳୁ ଚଟଣି ଟିକେ କରିଥିଲି ଆଉ ଯଉ ଲୁଣି ଆଚାର ଏସବୁ ଜିନିଷ ମିସ୍ଚର ବଡି ରୁରା କରିକି ଖାଇଥିଲେ ପିଲାମାନେ ଆ
ଭଲ ଜିନିଷ ଆଉ ବଡିଚୁରା ଏଇଗୁଡା ସବୁ ଆମ ମାନେ
ନା ମୁଁ ପିଲା ବି ଖାଆନ୍ତି ଯାହା କରିବେ ସେ ଖାଇବେ
ବଡି ଚୁରା ଗୋଟେ ଏମିତି ଜିନିଷ ସେଟା ସମସ୍ତେ ଭାରି ଭଲ ଲାଗେ ବଡ଼ି ଚୁରା ହଁ ସେ ଆଳୁ ଭର୍ତା ଭାତ ଡାଲି ଆଳୁ ଭର୍ତା ବଡି ଚୁରା ହେଇଗଲେ ବି ହେଇଗଲା
ହଁ ମ୍ୟାଡ଼ମ୍ ଆପଣଙ୍କୁ ଭଲରେ ରଖନ୍ତୁ ଭଗବାନ୍ ଆପଣ ଭଲରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବହୁ
ଧନ୍ୟବାଦ୍ ଧନ୍ୟବାଦ୍ ରଖ ହଁ ହଁ ହଁ ରଖୁଛି ହଁ